ହଁ କଣ କରୁଛ?
ଏଇ ମୁଁ ବସିଥିଲି ଆଉ। ଆଉ ତମେ କଣ କରୁଛ?
ଥିଲ ସନ୍ଧ୍ୟା ଦେଇକି ଆସିଲି ତ ଆସିକି ବସିଛି ଆଉ।
ହୁଁ। ହଉ ହଁ ଖାଇସାରିଲିଣି।
କଣ ଖାଇଥିଲା?
ସନ୍ଧ୍ୟାବେଳେ ପାସ୍ତା ବନେଇକି ଖାଇଥଦେଲି ଆଉ।
ହ। ହଉ ତମ ସେପଟେ ବର୍ଷା ହଉଚ?
ହଉଥିଲା ଏବେ ଟିକେ ନା ଏବେ ଟିକେ ଛାଡ଼ିଛି ଆଉ।
ଓ ହୁଁ।
ଆଉ ତମ ସେପଟେ ବର୍ଷା ହଉଛି ନା?
ହଁ ଏବେ ଏବେ ବି ଚାଲିଛି ବର୍ଷା ଛାଡନି।
ଓହୋ ଆଉ ବର୍ଷରେ ବସିକି କଣ କରୁଛ?
ନାଇଁ ବର୍ଷା ତ ଓଦା ହବ ନାଇଁ ଦେହ ବି ଭଲ ନାହିଁ ନା, ଥଣ୍ଡା ଜ୍ୱର ଲାଗି ରହିଛି, ଯଦି ବର୍ଷା ରେ ଓଦା ହେବି ଆହୁରି ଥଣ୍ଡା ଜ୍ୱର ମାନେ ବଢ଼ି ଯିବ, ସେଇଥିାଇଁ ବର୍ଷାଠୁ ଦୂରେଇକି ରହୁଛି ତମକୁ ଭଲ ଲାଗେ ବର୍ଷାରେ ଓଦା ହେବା ପାଇଁ।
ହଁ କିନ୍ତୁ ଦେହକୁ ଜଗିଇବା ପାଇଁ ପଡ଼ିବ ନା ଭଲ ଲାଗିଲା ବୋଲି ଯାଇକି ଯଦି ଓଦା ହବା। ଜାର ଅବସ୍ଥା ହେଇ ଯିବ ଦେହର।
ଠିକ କଥା କହିଲ ଆଉ କଣ କରୁଥିଲ ଏଇନା?
ଏଇ ବସିକି ଫୋନ ସ୍କ୍ରୋଲ କରୁଥିଲି ଆଉ।
ଆଛା ମୁଁ ମଧ୍ୟ ୟୁଟ୍ୟୁବରେ ଯୋଉ ଶୀତଳ ଷଷ୍ଠୀ ଭିଡିଓ ଦେଖୁଥିଲି ତମ କଥା ମନେ ପଡିଗଲା ସେଇଥିପାଇଁ କଲ କରିଦେଥିଲି, ତମେ?
ମୋ କଥା କାଇଁ ମନେ ପଡ଼ିଲା?
ଗତ ବର୍ଷ ତମେ ନା କହୁଥିଲ ସମ୍ବଲପୁରରେ ଶୀତଳ ଷଷ୍ଠୀ ଦେଖିବାକୁ ଯାଇଥିଲୁ ମନେ ଅଛି।
ହଁ ହଁ ସେ ଅନୁଭବ ଆଜି ପର୍ଯ୍ୟନ୍ତ ଭୁଲି ହୁଏ ନା।
ଏତେ ଭଲ ଥିଲା ସେ ଟାଇମ ନୁହଁ।
ଭଲ କଣ ଅସାଧାରଣ ଥିଲା ପୁରା ଟିଭି କିମ୍ବା ମୋବାଇଲ ରେ ଯେତେ ଦେଖିବୁ ସାମ୍ନାରେ ଦେଖିଲେ ସେତେ ମଜା ଲାଗେ।
ଠିକ କଥା ମୁଁ କେବେ ଦେଖିନି ସବୁବେଳେ ଫଟୋ ଆଉ ରିଲସ୍ ଦେଖେ।
ତେବେ ଥରେ ନିଶ୍ଚୟ ଯାଅ ସେଠି ଦେଖିବ କେତେ ଭଲ ହଉଛି।
ହଁ ଗୋଟେ କଥା ଗୋଟେ କଥା କହିଲ ଶୀତଳ ଶାସ୍ତ୍ରୀରେ ଆରମ୍ଭ କେବେ ହେଲା?
ଯେତେ ଦୂର ମୁଁ ଜାଣିଛି କି ଏହା ଭଗବାନ ଏହା ହଉଛି ଭଗବାନ ଶିବ ଆଉ ମାତା ପାର୍ବତୀଙ୍କ ବିବାହ ଉତ୍ସବ।
ତାହେଲେ ଏହା ସତରେ ବିବାହ କରି ପାଳନ ହୁଏ?
ହଁ ପୁରା ବରଯାତ୍ରୀ ବାହାରେ ନାଚ, ଗୀତ ହୁଏ ମଣ୍ଡପ ସଜା ଯାଏ ଆଉ ସବୁ କିଛି ଆମ ସାଧାରଣ ବିବାହର ବିବାହଘରରେ ଯେମିତି ହୁଏ ସେମିତି ହିଁ ଭଗବାନଙ୍କର ବାହାଘର।
ଆଜି ତ ଶୀତଳ ଷଷ୍ଠୀ ନା ମୁିଲେ ଆଜି ତ ଶୀତଳ ଷଷ୍ଠୀ। ନା ମୁଁ ଭିଡିଓ ରେ ଦେଖୁଥିଲି ଲୋକମାନେ- ଫୁଲ ଆଉ ଲାଇଟ ରେ ସାରା ରାସ୍ତା ସଜେଇ
ହଁ ହଁ ସନ୍ଧ୍ୟାବେେଳେ ତ ସହର- ପୁରା ଅଲଗା ଲାଗେ।
ହଁ ସବୁଠାରୁ ଅଧିକ କଣ କଥା କଣ ଭଲ ଲାଗେ କହିଲ ତମକୁ?
ବରଯାତ୍ରୀ ଢୋଲ ଆଉ ଘଣ୍ଟା ଟ ଶବ୍ଦ ଏକା ସାଙ୍ଗରେ ଶୁଭିଲେ ଭଲ ଲାଗେ ଆଉ ଭଲ ଅନୁଭୂତି ହୁଏ ଗୋଟେ।
ଲୋକ ବହୁତ ଥିଲେ ନା?
ହଁ।
ହୁଁ
ବହୁତ ଲୋକ ଥିଲେ। ବହୁତ ଆଡେ ଦେଖିବା ଆଉ ବହୁତ ଆଡୁ ଲୋକ ସବୁ ଦେଖ ଖିବା ପାଇଁ ଆସଥିଲେ।
ହଁ ତାହେଲେ ଚାଲିବାକୁ ଅସୁବିଧା ହଉଥିବ ନୁହଁ?
ହଁ କିନ୍ତୁ ହଁ କିନ୍ତୁ ସମସ୍ତେ ଉ ଉତ୍ସବର ମନୋଭାବ ମନୋଭାବରେ ଥାଆନ୍ତି ନା ତେଣୁ କିଛି ଖରାପ ଲାଗେନି ଚାଲିବା ପାଇଁ।
ଏଇଟା କେବଳ ସମ୍ବଲପୁରରେ ପାଳନ ହୁଏ?
ନା ଆମ ଓଡିଶାରେ ବି ଅନେକ ସ୍ଥାନରେ ହୁଏ କିନ୍ତୁ ସମ୍ବଲପୁରରେ ସବୁଠାରୁ ଶୀତଳ ଷୀ ଷଷ୍ଠୀ ଟା ହଉଛି ପ୍ରସିଦ୍ଧ।
ଭଲ କଥା ଆମ ଓଡିଶାରେ ଏମିତି ପରମ୍ପରା ଥିବା ଗର୍ବର ବିଷୟ ନୁହଁ?
ସତ କଥା ଆଜ କାଲି ଅନେକ ଲୋକ ବାହ ବାହାର ଜିନିଷ ବି ଷରେ ବେଶୀ ଜାଣନ୍ତି କିନ୍ତୁ ନିଜ ସଂସ୍କୃତିର ବିଷୟରେ କମ ଜାଣନ୍ତି ନା?
ହଁ ସେଇଟା ମଧ୍ୟ ଠିକ କଥା ସେଇଟା ମୁଁ ବି ଲକ୍ଷ୍ୟ କରିଛି।
ମୁଁ ଭାବୁଛି ସ୍କୁଲ ସମୟରୁ ଏହି ପର୍ବପର୍ବାଣୀ ଗୁଡିକ ବେଶ୍ ବିଷୟରେ ବେଶୀ ଶିଖେଇବା କଥା।
ହଁ ଏକଦମ ଠିକ।
ଆଚ୍ଛା ତମ ଘରେ କିଏ ଶୀତଳ ଷଷ୍ଠୀ ବ ବ୍ରତ କରନ୍ତି କି?
ହଁ ମୋ ଜେଜେମା କରୁଥିଲେ ମା କେବେ କେବେ କରନ୍ତି।
ଆାମ ଘରେ ବି ମା ବ୍ରତ ରଖନ୍ତି।
ହଁ ବ୍ରତସ୍ କଣ ବିଶେଷ ନିୟମ ଅଛି।
କିଛି ପୂଜା ପାଠ କରାଯାଏ ଆଉ ସମସ୍ତଙ୍କ ଘରେ ରୀତି ଅଲଗା ଅଲଗା ହେଇପାରେ। ସମସ୍ତଙ୍କ ଘରେ ଅଲଗା ଅଲଗା। ପ୍ରକାର ପୂଜା କରନ୍ତି ଆଉ।
ହଁ ତ୍ରିଚାଠୀ।
ହଁ ଆଜିିକାଲି ଯେତେବେଳେ ଏଇଭଳି ପର୍ବ ଆସେ ସେତେବେଳେ ଛୋଟ ବେଳକଥା ମନେ ପଡେ ନା।
ହଁ ମତେ ବି ସେତେବେଳେେ ନୂଆ ନୂଆ ଡ୍ରେସ ପିନ୍ଧିବାକୁ ମିଳେ ମେଳା ଯିବା ପାଇଁ ସବୁ ଅଲଗା ଖୁସି ଥାଏ ନୁହେଁ।
ହଁ ଏବେ ମଧ୍ୟ ଅଛି କିନ୍ତୁ ସମୟ ସହିତ ବହୁତ କିଛି ବଦଳି ଯାଇଛି ନା।
ଏଇଟା ସତ।
ହଁ। ଆଚ୍ଛା ତମେ ଅ ତମେ କହିଲ କି ଛୋଟ ପ୍ରବଳ କଥା ମନେ ପଡେ କଣ ସବୁ ମନେ ପଡେ କହିଲ?
ଆମ ଗାଁରେ ଶୀତଳ ଷଷ୍ଠୀ ଆସିଥିଲେ ଅଲଗା ମାହଲ ଦେଖାଯାଏ ସନ୍ଧ୍ୟାରେ ସବୁ ସାଙ୍ଗ ମିଶି ବୁଲିବାକୁ ଯାଉଥିଲୁ।
ଆଛା ହଁ ଆମ ପାଖ ଆମ ପାଖ ପାଖରେ ମଧ୍ୟ ସେମିତି ହଉଥିଲା ନୂଆ ଡ୍ରେସ ପିନ୍ଧିକି ବାହାରକୁ ଯିବୁ ସାରା ଚାରିଆଡେ ବୁଲି ବୁ ଯେଇକି ସେ ପୁରା ଆଉ ସବୁ ବର୍ଷ ଆମେ ଅପେକ୍ଷା କରୁ ପୂଜା ପା ପାଇଁ।
ହଁ ଆଉ ଘରୁ ବାହାରିବା ପୂର୍ବରୁ ମା ବାରମ୍ବାର କହୁଥିଲା ବେଶୀ ଦୂରକୁ ଯିବନି।
ଠିକ୍ କଥା ଠିକ୍ କଥା ତଥାପି ଆମେ ସାଙ୍ଗ ମାନଙ୍କ ସହିତ ଆଗକୁ ଯାଉ ଆଗକୁ ଆଗକୁ ଚାଲି ଯାଉ ନା।
ତେଣୁ ଘର ଲୋକ ଚିନ୍ତା ବି କରୁଥିଲେ ନା?
ହଁ ଏବେ ତ ସବୁ ସହଜ ହେଇଗଲା।
ହଁ କିନ୍ତୁ ସେ ସମୟରେ ମଜା ଅଲଗା ଥିଲା।
ଠିକ କଥା ଆଚଛା ସମ୍ବଲୁର ଠିକ କଥା ସେ ସମୟରେ ଅଲଗା ମଜା ଥିଲା।
ହଁ ପ୍ରାୟ ତିନି ଦିନ ହବ ନୁହ।
ହଁ ମୁଁ ଯେବେ
ତମେ ସମ୍ବଲପୁରରେ ହଁ ତିନି ଦିନ ରହିଥିଲ ପ୍ରାୟ ନା ହ। ହଁ ବିବାହ ପୂର୍ବରୁ ଯୋଉ ପ୍ରସ୍ତୁତି ଠାରୁ ଆରମ୍ଭ କରି ବରଯାତ୍ରୀ ପର୍ଯ୍ୟନ୍ତ ସବୁ ପ୍ରଭୁଙ୍କର ନୀତି ନିୟମ ସେଠି ହୁଏ ନା।
ହଁ।
ବତ ସେଥିରେ ବାହାରିବା ବେଳ କେତେବେଳେ ଥାଏ।
ହ୍ୟାଲୋ ମୁଁ କହିଲି ବରଯାତ୍ରୀ ଯୋ ପ୍ରଭୁଙ୍କର ବାହାରେ
ସେ ସନ୍ଧ୍ୟା ବେଳେ ବର ବାହାରେ ଆଉ। କୁଆଡେ ଗଲା? ହେଲୋ। କିତି ଲୋକଙ୍କ ଭିଡ ବହୁଥାଏ ନା? ହଁ ବହୁତ ପୀଡା ଥାଏ ସେଠକାର ସେଠିକାର ପା ଉତ୍ସାହ ଦେଖିଲେ ଲ- ଡର ଲାଗେ କି ଯେତେ ଭିଡ ଥାଏ ତଥାପି ଏବେ କିନ୍ତୁ ସୋସିଆଲ ସୋସିଆଲ୍ ମିଡ଼ିଆ ଯୋଗୁଁ ଏହି ପର୍ବ ଆହୁରି ଲୋକପ୍ରିୟ ହୋଇଇଯାଇଛି।
ହଁ ଅନେକ ଲୋକ ରିଲ ବନଉଛନ୍ତି ଫଟୋ ଦେଖ ଦେଉଛନ୍ତି ଦେଖିକି ବହୁତ ଖୁସି ଲାଗୁଚି।
ହଁ କିନ୍ତୁ କିନ୍ତୁ କେବେ କେବେ କେବେ ଲାଗିକି ଫଟୋ ଉଠେଇବାରେ ବ ବେଶୀ ବ୍ୟସ୍ତ ରହିଯାଆନ୍ତି ସବୁ।
ଠିକ କଥା ସେଟା ତ ସତ କଥା ପୂର୍ବରୁ ଉପଭୋଗ କରିବା ବଦଳରେ ଭିଡିଓ କରିବାରେ ବ୍ୟସ୍ତ ହେଇଯାନ୍ତି ସମସ୍ତେ ଯାହାକୁ ଦେଖିବ ଭିଡିଓ କରୁଥିବେ।
ହଁ ମୁଁ କିନ୍ତୁ ଫଟ କମ ଉଠାଏ।
ମୁଁ ମଧ୍ୟ ସମୃତି ମନରେ ରହିଲେ ଭଲ।
ସତାରେ।
ଆଚ୍ଛା ଯଦି ଆସନ୍ତା ବର୍ଷ ଯିବାର ସୁଯୋଗ ମିଳେ ଯିବ କି ତମେ?
ନିଶ୍ଚୟ ଯିବି ଏ କଥା ଶୁଣିଲେ ଆହୁରି ଇଚ୍ଛା ହଉଛି।
ତାହଲେ ଆମେ ଆଗରୁ ପ୍ଲାନ୍ କରିବା ହେଲା।
ହଁ ଠିକ ଅଛି ଆଉ ଦୁଇ ତିନି ଜଣ ସାଙ୍ଗକୁ ମଧ୍ୟ ନେଇକି ଯିବା।
ହଁ ଗ୍ରୁପରେ ଗ୍ରୁପ ହେଇକି ଯିବାର ମଜା ହିଁ ଅଲଗା।
ହଁ ଠିକ କଥା।
ହ୍ୟାଲୋ ହଁ କିନ୍ତୁ କିନ୍ତୁ ସେଇ ଟାଇମ ରେ ତ ମୁଁ ମାଉସୀ ଘରେ ଥିଲି ନା।
ହଁ ମୋ ମାଉସୀ ଘରେ ଥିଲି ଯେବେ ଯାଇଥିଲି।
ହଁଁ ତମେ ଥିଲ ମୁଁ ବି ଥିଲି ମାଉସୀ ଘରେ। ଭଲ ହେଲା ନହେଲେ ହୋଟେଲ ମିଳିବା ବି କଷ୍ଟକର ହେଇଥାନ୍ତା।
ହଁ ପର୍ବ ସମୟରେ ଅନେକ ଲୋକ ଆସନ୍ତି ନା ଆସନ୍ତି ସେଥିପାଇଁ ହୋଟେଲ ମିଳିବା
ହଁ ଆଚ୍ଛା ତମେ କେବେ ଶିବ ପାର୍ବତୀଙ୍କ ବିବାହର ନାଟକ ଦେଖିଛ?
ହଁ ଦେଖିଥିଲେ ବହୁତ ସୁନ୍ଦର ଥିଲା।
ଓ ହୋ। ବହୁତ ଭଲ ଲାଗେ ଏ ସବୁ ଦୃଶ୍ୟ ଦେଖି। ବଢ଼ିଆ ଲାଗେ ମୁହଁ।
ହଁ ବହୁତ କିଛି ଶିଖିବାକୁ ମିଳିବ ମାନ ବହୁତ କିଛି ଶିଖିବାକୁ ବି ମିଳେ ସେଥିରୁ।
ହଁ। ପୌରାଣିକ କଥା ସବୁ ଜାଣିବା ପାଇଁ ବହୁତ ଭଲ ଲାଗେ ନା।
ହଁ।
କାରଣ ଏଇଟା ଖାଲି ମାନେ ଗୋଟେ ଶିଖିବା କଥା ନୁହଁ ବହୁତ କିଛି ଜାଣିବା କଥା ବି ନୁହଁ।
ଠିକ୍ କଥା। ଏତେ କଥା ହେଲାଣି ଏବେ ଚାହା ପିଇବାକୁ ଇଚ୍ଛା ହେଲାଣି।
ମୋର ମଧ୍ୟ।
ହଁ ଠିକ ଅଛି ଚାହା ନେଇାଇଁକି ଆସୁଛି ଲାଇନ ନେ ଥାଅ ଟିକେ ଟାଇମ।
ହେଲୋ। ମୁଁ ଚା ବନେଇକି ଆଣିବି ତ? ତମେ ଆଣିଲ? ତାହେଲେ ଦିଅ ମତେ । ସେ ପି ବାକୁ ଇଚ୍ଛା ହଉଚି।
ହ ତାହେଲେ ତମେ ବି ଯାଉନ ନେ
ହଉ ନା ନା ପରେ ପିଇବା ଆଗେ କଥା ହବା।
ଠିକ ଅଛି ଆଛି ଆଜି ଶୀତଳ ଷଷ୍ଠ ଆଚ୍ଛା ଶୀତଳ ଷଷ୍ଠୀ ବେଳେ ତମର ସବୁଠାରୁ ଭଲ ଲାଗୁଥିବା ଜିନିଷ ଟା କଣ କହିଲ?
ମତେ ଲାଇଟ୍ ସଜେଇବା ଆଉ ମନ୍ଦିର ସ ବହୁତ ଭଲ ଲାଗେ ବି ବି ବିଶେଷ କରି ମନ୍ଦିରକୁ ଯିବା ତ ମୋର ବହୁତ ପସନ୍ଦ ମୁଁ ପ୍ରତି ସୋମବାର ମନ୍ଦିର ଯାଏ ଆଉ ଆଜି ମଧ୍ୟ ଯାଇଥିଲି ତମେ ଯାଇଥିଲ।
ନାଇଁ ନାଇଁ ଯାଇନି ହଷ୍ଟେଲ ରେ ଥିଲି ନା ଜଣା ହିଁ ନଥିଲା ତ ମୁଁ ତ ଜାଣିଲି ଯାଇକି କେତେ ଲେଟରେ ଆଜି।
ଛୋଟ୍ ହଁ ଛୋଟବେଳେ ମୁଁ ଥିଲି ସାରା ସହର ଟା ନୂଆ ହେଇଗଲା ଯେମିତି ଲାଇଟ୍ ପଡିକି
ହଁ ମୁଁ ବି ସେମତି ଭାବୁଥାଏ।
ଆମ ଘର ପାଖରେ ଗୋଟେ ଛୋଟ ମନ୍ଦିର ଅଛି ସେଠି ମତେ ବହୁତ ଭଲ ସଜା ହୁଏ ମାନେ ମତେ ଆସିବାକୁ ଇଚ୍ଛା ହୁଏନି।
ସତରେ ତାହେଲେ ଏବେ ମଧ୍ୟ ଯାଉଥିବ ତ
ହଁ ମୁଁ ତ ସବୁବେଳେ ଯାଏ। କିନ୍ତୁ ଏବେ ସମୟ ମିଳେନି ନା ହଁ
ଭଲ କଥା ଆଜିକାଲି ଅନେକ ପର୍ବ ପାଳନ କରନ୍ତି କିନ୍ତୁ ମନ୍ଦିରକୁ ଯିବା ପାଇଁ ସମୟ ବାହାର କରିପାରନ୍ତିନି ନାହିଁ।
ହଁ ବ୍ୟସ୍ତତା ବଢିଗଲା ନା ସମସ୍ତଙ୍କର
ହଁ ଠିକ କଥା କିନ୍ତୁ ଏଇଭଳିଆ ପର୍ବ ଆସ ଆସିଲେ ଟିକେ ଅଲଗା ଅଲଗା ଅନୁଭବ ହୁଏ ନା।
ହଁ ସେଇଟା ତ ସତ କଥା ଗୋଟେ ଖୁସି ଲାଗେ ମାନେ ମନ ଭିତରୁ ଗୋଟେ କେମିତି କେମିତି ମାନେ ଗୋଟେ ବଢିଆ ଲାଗେ ଶାନ୍ତି ଲାଗେ।
ହଁ ଆମ ଘରେ ତ ସେଦିନ ସକାଳୁ ଉଠିକି ପୂଜା ପର୍ବ ପୂଜାର ସବୁ ପ୍ରସ୍ତୁତ ଆରମ୍ଭ କରିଦିଅନ୍ତି।
ବାଃ ଭଲ ଆଉ। ହଉ ଏଠାରୁ ତାହେଲେ ଭାବୁ ତମ ଘରକୁ ଯିବି ବୋଲି କିନ୍ତୁ ଯାଇପାରିଲିନି। ଆମ ପାଖରେ ଆମ ଆମ ପାଖ ପାଖରେ ମଧ୍ୟ ଗୋଟେ ମନ୍ଦିର ଅଛି ଘର ପାଖରେ କିନ୍ତୁ
ହୁଁ ହୁଁ।
ହଁ କିନ୍ତୁ ଏଇ ବର୍ଷା ସକାଶେ ଯାଇଥିଲି ତ ସକାଳେ ଆଉ ସନ୍ଧ୍ୟା ବେଳେ ବି ଯାଇ ହେଲଣିି କିନ୍ତୁ ଆର ବର୍ଷ ତମ ଘରକୁ ନିଶ୍ଚୟ ଯିବି ହେଲା।
ଆଛା ନିହାତି
ହ ଯାଅ ତମ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ହଉ ହଉ ନିହାତି ଭଲ ଲାଗିଲା କଥା ହେଇକି।
ହଉ ତାହେଲେ ଠିକ ଅଛି, ମୁଁ ରଖୁଛି ପଛରେ କଥା ହବା ହଁ ହଁ।